କୁହ ନମସ୍କାର।
କଣ କରୁଚନ୍ତି?
ଆଜ୍ଞା ଏବେ ଯୋଉ ଟିକେ ପାଣି ପିଉଥିଲି।
ଆଚ୍ଛା।
ଆଜ୍ଞା।
ଆଉ କଣ କୁହ?
ଆଜ୍ଞା କିଛି କହିବୁ ଆପଣଙ୍କୁ।
କୁହନ୍ତୁ।
ଆଜ୍ଞା ମୁଁ କହୁଥିଲି କି ଆପଣ ଯେହେତୁ ଏବେ ପୁରୀରେ ରହୁଛନ୍ତି ସେଥିପାଇଁ ଆପଣଙ୍କୁ ଟିକେ ଆଜ୍ଞା ସେଥିପାଇଁ ଆପଣଙ୍କୁ ଟିକେ କଲ୍ କରିଥିଲେ।
ହଁ କୁହନ୍ତୁ।
ଯେହେତୁ ଆମେ ମୁଁ କିଛି ଦିନ ମଧ୍ୟରେ ମୁଁ ପାରି ପରିବାରକୁ ନେଇ ପରିବାରକୁ ଯାଉ ଅଛି ପୁରିଁ ଯାଉ ଅଛି ବୁଝିଲେ। ଆଜ୍ଞା ସେଥିପାଇଁ ମୁଁ କିଛି ଦିନ ଏମିତି ହେଠି ଯେହେତୁ ରଜ ଛୁଟି ଚାଲିଛି ମୁଁ କିଛି ଦିନି ସେଠି ରହିବି।
କୁହନ୍ତୁ ତାପରେ
ଆଜ୍ଞା ରହିବି ସେଥିପାଇଁ ଆପଣଙ୍କୁ କହୁଥିଲି ଆପଣଙ୍କୁ କିଛି ଗୋଟେ ଯଦି ଘର ଦେଖନ୍ତେ ସେଇଭଳି ମୁଁ ମୋ ବଜେଟ ଭିତରେ ଆ ପରିବାର ରହିବୁ ସେଥିପାଇଁ ଆପଣ ଟିକେ ଗୋଟେ ଯଦି ଘର ଦେଖନ୍ତେ ଟିକେ ଖବ ଭଲ ହୁଅନ୍ତା।
ଆଚ୍ଛା ଦେଖିଦେବି କେତେ ଟଙ୍କା ଭିତରେ ଆପଣଙ୍କୁ ଘର ଦରକାର?
ଆପଣ ଆଗେ ଦେଖନ୍ତୁ ଦେଖିବା କଣ ହଉଛି ଆପଣ ଯେହେତୁ ପରିବାର କଥା ଆମେ ଯିବୁ ଛଅ ଜଣ ଆଜ୍ଞା।
ଆ ଛଅ ଜଣ ମାନେ କେତେଟା ରୁମ୍ ନେବେ?
ଆଜ୍ଞା କୁହ ଯେହେତୁ ଛଅ ଜଣ ନେଉଛୁ ଆପଣ ଯଦି ଗୋଟେ ରୁମ ରେ ବି ଜାଗା ହେଲେ ଚଳିବ ଦିଟା ରୁମ ବି ନେବାର ଯେ ଆପଣ କିବେ ଦିଟା ରୁମ୍ ନେବ ଦିଟା ରୁମ୍ ବି ନବୁ।
ଦିଟା ରୁମ୍ ନେଲେ ଭାବୁଛି ମୁଁ ଭଲ ହବ ଆପଣଙ୍କୁ। ରହିବାକୁ କାର୍ଯ୍ୟ କରିବାକୁ ହବ।
ଆଜ୍ଞା ଆପଣଙ୍କ ଚିହ୍ନା ଅଛି।
ହଁ ଆଜ୍ଞା ଚିହ୍ନା ଅଛି ମୋର। ହ
ଆଜ୍ଞା କହୁଥିଲି କୋଉଠି ମନ୍ଦିର ସାମ୍ନାରେ କି ଆପଣ କୋଉ ଦ୍ଵାର ବାଟେ କୋଉ ଦ୍ଵାର
କୋଉଠି ମୋର ସବୁଠି ଚିହ୍ନା ଅଛି ପୁରୀର। ଆପଣ କୋଉ ଯେଗା ରହିବେ ଶ୍ରୀମନ୍ଦିର ପଛପଟେ ସମୁଦ୍ର କୂଳରେ।
ଆଜ୍ଞା ଆ ମନ୍ଦିରର ଉତ୍ତର ଦିଗରେ ମିଳିପାରିବ କି ଆପଣ
ମିଳି ଯିବ।
ଆଜ୍ଞା ଉତ୍ତ ଉତ୍ତର ଉତ୍ତର ଦ୍ୱାରପଟରେ ଆ ମୁଁ ଚାଉଁଥିଲି ଗୋଟେ ଉତ୍ତର ଦ୍ୱାରା ପଟେ ଯଦି ହୁଅନ୍ତା ଗୋଟେ ରୁମ ଟେ ଭଲ ହୁଅନ୍ତା।
ହଁ, ମିଳିଯିବ।
ଆଜ୍ଞା ଆଉ ଉତ୍ତର ଦ୍ୱାର ପଟେ ଆପଣ କହୁଥିଲି ଆପଣ ଯେହେତୁ ରହୁଛନ୍ତି ସେଠି ଆପଣ ବହୁତ ଦିନ ହେଲାଣି ସେଠି ରହିଲେଣି ଚାକିରି କଲେଣି ଆଉ ଏବେ ନିଜସ୍ୱ ଗୋଟେ ଘର ମଧ୍ୟ ସେଠି କରିଛନ୍ତି। ସେଥିପାଇଁ ଆପଣଙ୍କୁ ପଚାରୁଥିଲି। ଆଜ୍ଞା ଆପଣ କହୁଥିଲି ଆପଣ ମୁଁ ଯୋଉ ଏ ଯିବା ଆସିବା କରିବି ସେଠି ବୁଝିଲେ କି ଏବେ ଯୋଉ ରହିବି ସେଠି ଆଜ୍ଞା ଆପଣ କୋଉଠି ସେଇଠୁ ଯୋଉ ଉତ୍ତରଦ୍ୱାର ପଟେ ବ୍ୟବସ୍ଥା ଅଛି ତ ଆସିବା ପାଇଁ ମନ୍ଦିର ପାଖକୁ।
ଯିବା ଆସିବା ପାଇଁ ରହିବା, ଖାଇବା ସବୁ ସୁବିଧା ଅଛି।
ଆଜ୍ଞା।
ଆ ଆପଣ କେବେ ଆସିବେ କୁହନ୍ତୁ, ମୁଁ ଉଁ ରୁମ୍ ବୁକିଂ କରଦେବି।
ଯେତ ଆଜ୍ଞା ଯେହେତୁ କାଲି ଆମେ ଯାଇଥାନ୍ତୁ ଦୁଇ ଦିନ ପରେ ଯେହେତୁ ଏବେ ଅ ରେଳଟି ବାତିଲ ହୋଇଗଲା। ସେଥିପାଇଁ ଆମେ ଦୁଇ ଦିନ ପରେ ଯାଇପାରିବୁନୁ। ଆ ଚାରି ଦିନ ପରେ ଯିବି ପାରିବାରିକ ଆପଣ ଯୋଉ ଯା ଆପଣ ଅଭଡ଼ା ଖାଇଛନ୍ତି କେବେ ସେଠି? ପୁରୀରେ।
ହଁ ଅଭଡ଼ା ତ ପୁରୀରେ ପ୍ରସିଦ୍ଧ ଖାଦ୍ୟ। ମହାପ୍ରଭୁ ଜଗନ୍ନାଥଙ୍କର।
ଆଜ୍ଞା ସେଠି ସେଠି ଅବଢା କିଛି ଆପଣଙ୍କ ଚିହ୍ନା ଅଚନ୍ତି ଲୋକ ଅବଢା
ହୁଁ।
ଆଜ୍ଞା ଆଉ ସେଇ ଅବଢ଼ା ଆଜ୍ଞା ଅଭଢା କେତେ ଆପଣଙ୍କ ରେଟ ଫେଟ୍ ଅଛି ଆପଣ କହୁନାହାନ୍ତି ଅଭଢାରେ।
ଅଭଡା ତିନିଶହ ଶହେ ରୁ ଆରମ୍ଭ। ଅଛି ଉ ଚାରିଶହ ରୁ ପାଁଶହ ଯାଙ୍କେ ଅଛି। ଆପଣଙ୍କର କେତେ ଟଙ୍କା ଭିତରେ ଦରକାରେ।
ଆଜ୍ଞା ଆପଣ ଯୋଉ କହୁଥିଲେ ଅବଢ଼ାଟି। ଅବଢ଼ା ଯୋଉ ଉ ଆମର ପାରିବାରରେ ଯୋଉ ଛଅ ଜଣ ଖାଇବୁ। ଆଉ ଗୋଟେ ହାଣ୍ଡି ହେଇଗଲେ ଆମର ହେଇଯିବ।
ହୁଁ ଗୋଟେ ବଡ ହାଣ୍ଡି ଟେ ହେଲେ ହେଇଯିବ।
ଆଜ୍ଞା ଆପଣ ଯୋଉ କହୁଥିଲେ।
ପନ୍ଦର ଜଣ ହାଣ୍ଡି ଗୋଟେ କିଣିଦେବେ ତ ସହପରିବାର ତମ ଛଅ ଜଣଙ୍କୁ
ହୁଁ ଆପ ଆପଣ ଆପଣ ଯୋଉ କହିଲେ ଆପଣ ରୁମ୍ଟି କହିଲେ। ସେଟେ ଆପଣ ମୁଁ କୋହୁ ମୁଁ ଆପଣଙ୍କୁ ତ କହିନି କି ଏସି ବାଲା କି ନ ବିନା ଏସି ବାଲା।
ଆଚ୍ଛା କୁହନ୍ତୁ କଣ ଦରକାର।
ଆଜ୍ଞା ଆପଣ ଆପଣ ଗୋଟେ ରୁମ୍ ଟି ଦୁଇଟି ରୁମ୍ ରୁ ଗୋଟେ ରୁମ୍ ଆପଣଙ୍କର ଏସି ଗୋଟେ ରେ ବିନା ଏସିବାଲା ଆପଣ ଦେଖନ୍ତୁ କେତେ କଣ ରହିବ। ଆପଣ କହୁଛନ୍ତି ଏ ଆଜ୍ଞା କେତେ କଣ ରହିବ।
ଏସି ଏ ଏହାର ମୂଲ୍ୟ ରହିବ ବୋଧେ ଏସି ର ଅ ତେରଶହ ରୁ ପନ୍ଦରଶହ ଭିତରେ। ତ ନନ୍ ଏସି ସାତଶହରୁୁ ନଅଶହ ଭିତରେ ରହିବ ବୋଲି ମୁଁ ଭାବୁଛି।
ଆଜ୍ଞା ଆ ଗୋଟେ ଗୋଟେ ଗୋଠରେ ତିନି ଜଣ ବ୍ୟକ୍ତି ରହିପାରିବେ।
ରହିପାରିବେ ଏବଂ ଆହୁରି ଗୋଟେ କଥା ଆପଣ ଧୀରେ ସୁସ୍ଥ ଆରାମସେ ଆସିକି ଆମକୁ କଲ କରନ୍ତୁ। ଆମେ ତୁମ ରୁମ୍ ଆରାମସେ ବୁଝିଦବୁ।
ଆଜ୍ଞା ଆପଣ ଯୋଉ କ ହୁଁ ଆପଣ ଯୋଉ କହିଲେ। ସେ ସେଇ ରୁମ୍ ମଧ୍ୟରେ ଅହ ଲାଟିନ୍ ମଧ୍ୟ ସଂଯୁକ୍ତ ଥିବ।
ସଂଯୁକ୍ତ ଅଛି।
ଆଜ୍ଞା କେ ବେଡ କେତଟି ମିଳିବ।
ବେଡ଼ ଗୋଟାଏ ପ୍ରତି ରୁମରେ ଗୋଟାଏ ଲେଖା।
ଆଜ୍ଞା ଗୋଟେ ବେଡ ରେ ଆମ ତିନି ଜଣ ବ୍ୟକ୍ତି ସେଥିରେ ଶୋଇବୁ।
ସେଟାପଣଙ୍କୁ ସୁବିଧା ଯିବ ଗୋଟେ ବେଡ ଛଅ ଜଣ ଶୋଇପାରିବେ ଗୋଟେ ବେ ତିନି ଜଣ ଗୋଟେ। ଗୋଟେ ବେଡରେ ଦିଇ ଜଣ ସେଇଟା ଆପଣଙ୍କ ଉପରେ ନିର୍ଭର କରେ।
ଆଜ୍ଞା ଆପଣ ଯେହେତୁ ପୁରୀରେ ଏ ରହୁଛନ୍ତି ଆପଣ ପୁରୀରେ କିଛି ବୁଲିବା ସ୍ଥାନ କିମ୍ବା ଆ ସେଭଳି କିଛି ସ୍ଥାନ ଅଛି ଆପଣ କହୁନାହାନ୍ତି।
ହଁ ସେମିତି କିଛି ପୁରୀରେ ଗୋଲଡେନ ବିଚ୍ ଅ ପୁରୀରେ ଉଁ ଝାଉଁ ବଣ ସେମିତି କିଛି ପୁରୀରେ ପାର୍କ ଅଛି।
ଆଜ୍ଞା। ଆପଣଙ୍କୁ ଯୋଉ କହୁଥିଲି ଆପଣଙ୍କୁ ସେଠି ପୁରୀରୁ କୋଣାର୍କ ଯିବାକୁ କିଛି ସମୟ ଲାଗିବ।
ହଁ ଅଧଘଣ୍ଟାରୁ ପଇଁଚାଳିଶ ମିନିଟ୍ ଲାଗିବ। ପୁରୀରୁ କୋଣାର୍କ କୋଡିଏ ରୁ ପଚିଶ କିଲୋମିଟର ହବ।
ଆଜ୍ଞା ମୁ ଭାବୁଥିଲି ସେଇଠୁ ଯେହେତୁ ସେଠିକି ଯିବୁ ଆପଣ ଯିବେ ଆମ ସାଙ୍ଗରେ ଚାଲୁନାହାନ୍ତି ସେଇଠୁ ଆମେ କୋଣାର୍କ ଯିବାକୁ ଭାବୁଥିଲୁ।
ନିହାତି ବନ୍ଧୁ ବୁଲି ବାକୁ ଯିବି।
ଆଜ୍ଞା ଆପଣ କ ହଁ। ହୁଁ ନା ସେଠୁ ପୁରୀ ଆପଣଙ୍କ ଘର କେ ଆସୁଛନ୍ତି ନା ସେଠି ଏବେ ରହିବେ।
ସେମିତି ଘରକୁ ମଝିରେ ମଝିରେ ଆସେ। ଏବଂ ପ୍ରାୟ ସେଠିରୁୁହେ ଘରକୁ କମ୍ କମ୍ ସମୟ ଘରକୁ ଆସ।
ଯେହେତୁ ଏବେ ଗ୍ରୀଷ୍ମ ଗ୍ରୀଷ୍ମ ଋତୁ ଚାଲିଅଛି। ଜାଣିଥିବେ ତ ଆପଣ ଯେଉଭଳି ଗରମ ହେଉଛି।
ଗରମରେ ତ ଗରମ କଥା ନ କହିଲେ ସରେ। ଗ୍ରୀଷ୍ମ ପ୍ରଭହ ରେ କେତେ ଲୋକ ଏଠି ମୃତ୍ୟୁବରଣ କରିସାରିଲାଣି।
ଆଜ୍ଞା ସେଥିପାଇଁ ମୁଁ କହୁଥିଲି କି ଆପଣ ଯୋଉ ସେଉ ଲାଇନ ହେଇଛି ଆପଣ ଯୋଉ ଧାଡି ଗୁଡି ରହିଛି ସେଠି ଯୋଉ ମନ୍ଦିରକୁ ପ୍ରବେଶ କରିବାକୁ ସେ ମଧ୍ୟରେ ବହୁତ ଲୋକଙ୍କର ସମସ୍ୟା ହଉଛି ବହୁତ ଲ ବେହୋସ ହେଇଯାଉଛନ୍ତି। ବହୁତ ଜଙ୍ଗର ଚେତା ପଳାଉଛି। ଆଉ ବିଭିନ୍ନ ପ୍ରକାରର ସମସ୍ୟା ହଉ ସେଠି।
ଏ ଏଇ ସମସ୍ୟା ଲାଗି ସରକାର କେତେକ ପଦକ୍ଷେପ ନେଇଛନ୍ତି ଯେମିତି କିି। ଉ ଭକ୍ତ ମାନ ଠିଆ ହେବା ସ୍ଥାନରେ ଏ ଉପରେ ଏକ ଛପର ର ଘର ଏବଂ ହଁ ଦମକଳ ଗାଡି ଦ୍ଵାରା ନିର୍ଭର ହୋଇଇଥିବା ପାଣି ଯୋଗାଇ ଦିଆଯାଉଛି ଏଇଭଳି ସରକାର କେତେକ ପଦକ୍ଷେପ ନେଇଛନ୍ତି।
ଆଜ୍ଞା ସାଇଡ ରେ ମଧ୍ୟ ଗୋଟେ ଗୋଟେ ଯୋଉ ଏସି ଲଗେଇଛନ୍ତି ସାଇଡ ରେ କୁଲର ଲଗେଇଛନ୍ତି।
ସାଇଡ ରେ ଫ୍ୟାନ୍ ଏବଂ କୁଲର ଲାଗିଛି ଏବେ ଆଗ ଅପେକ୍ଷା। ଶଖ ଏବେ ଲୋକମାନଙ୍କୁ ଏତେ ବି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁନି ଯେଭଳି ଆଗେ
ହଁ ଆଜ୍ଞା। ମୁଁ ଯୋଉ ଏକୁଟିଆ କିଛି ଯୋଉ ଯାଇଥିଲି ଆପଣ ମର ଯାଇଥିଲେ କିଛି ବର୍ଷ ଯେତେବେଳେ ଆ ମୋର ମନେ ଅଛି। ଦୁଇ ଜଣ ଯାଇଥିଲେ ସେତେବେଳେ ଏପରି କିଛି ବ୍ୟବସ୍ଥା ନଥିଲା।
ଆଗରୁ ଆଗ ଆଗରୁ ବନ୍ଧୁ ଏପରି ବ୍ୟବସ୍ଥା କିଛି ନଥିଲା। କାରଣ ଆଗର ଆଗଙ୍କ ଆଗ ଅପେକ୍ଷା ଲୋକଙ୍କ ଚିତାଧାରା ଏବେ ବଦଳିଛି। ଏବଂ ଲୋକଙ୍କର ଯେପରି କିଛି ଅସୁବିଧା ନହବ ସେପରି ସରକାର ନିୟନ୍ତ ଭାବେ କାର୍ଯ୍ୟ ଉଲ୍ଲେଘନ କରିଛନ୍ତି।
ହୁଁ ଯେହେତୁ ଆଗେ ଆମେ ଯାଇଥିଲେ ଯୋଉ ସେତେବେଳେ ବହୁତ ସମସ୍ୟା ହେଇଥିଲା ବ୍ୟାଗ ଗୁଡକୁ ଆମେ ଅ ସେଠି ରଖି ପାରିନୁ। ଥିଲେ ସୁରକ୍ଷିତ ଜାଗାରେ ଯେହେତୁ ଆମର ବ୍ୟାଗ ଗୁଡିକ ଚୋରି ହେଇଥିଲା।
ସେଥିପାଇଁ ସେଥିପାଇଁ ବ୍ୟାଗ ଏବଂ ମନି ପର୍ସ ସେମିତି କିଛି ଜିନିଷ ଏକ ଉଁ ଷଣ୍ଡେ ଅଛି ସେଠାରେ କଣ ହୁଁ ସେଠାରେ ଆପଣ ରଖିପାରିବେ। ବିନା ସଂଙ୍କୋଚରେ। ଏବଂ ଆଗ ଅପେକ୍ଷା ପୁରୀର ଆଗପାଗ ବହୁତ ବଦଳିଛି ମହାପ୍ରଭୁଙ୍କ ସ୍ଥାନ ଏଠାରେ କୌଣସି ଅସୁବିଧା ହବ ନାହିଁ।
ହୁଁ ଆଜ୍ଞା ଯେହେତୁ ଆପଣ ରହୁଛନ୍ତି ସେଇ ପୁରୀରେ। ଆପଣ ତ ପ୍ରତ୍ୟେକ ଦିନ ଯାହା ମନ୍ଦିର ଯାଉଛନ୍ତି ଆପଣ ପ୍ରତ୍ୟେକ ଦିନ।
ହଁ ପ୍ରତ୍ୟେକ ଦିନ ମନ୍ଦିର ଯେ ଏବଂ ସେଠି ଦର୍ଶନ ସାରି ପୁଣି ଅବଢ଼ା ଖାଇ ଘରକୁ ଫେରେ
ଆଜ୍ଞା ଆପଣ କାମ ସାରିକି ଯାଆନ୍ତି ନା କାମ ପୂର୍ବରୁ ଯାଆନ୍ତି।
ମୋର ପ୍ରଥମ ସକାଳୁ ଉଠି ମନ୍ଦିରକୁ ଯାଏଁ। ମନ୍ଦିର ଦର୍ଶନ କରିକି ପୁଣି କାର୍ଯ୍ୟ ବାହାରିଯାଏ। ତାପରେ ପୁଣି ଆସି ସନ୍ଧ୍ୟାବେଳେ ଖାଇକି ପୁଣି ସନ୍ଧ୍ୟାବେଳେ ମନ୍ଦିରକୁ ଠାକୁରଙ୍କଙ୍କୁ ଦର୍ଶନ କରି ପୁଣି ନିଜ ଘରକୁ ବାହଡୁଛି
ଆଜ୍ଞା ଆଜ୍ଞା ଆ ମୁଁ ସେ କହୁଥିଲି ଆପଣ ପ୍ରତ୍ୟେକ ଦିନ ଯଆନ୍ତି ମନ୍ଦିର ଦର୍ଶନ କରନ୍ତି ସକାଳୁ।
ଆଜ୍ଞା।
ଆଜ୍ଞା ଆଉ ଆପଣ ଶୋଭାଗ ଆସ ପ୍ରତ୍ୟେକ ଦିନ ସେଠିକି ଅଭଢା ଖାଆନ୍ତି। ଆ କଣ ଯଉ
ଆଜ୍ଞା ବନ୍ଧୁ। ମୁଁ ମଧ୍ୟ ନୁହେଁ ଯେତିକ ଆମ ଓଡିଶାର ବା ଓଡିଶା ବାହାରାରେ ଲୋକ ରହୁଥିବା ସମସ୍ତେ ଭାଗ୍ୟଶାଳୀ ଯାଇକି
ଆଜ୍ଞା। ହୁଁ। ତ ମୁଁ ଆଉ ଗୋଟେ ବନ୍ଧୁ ଆଉ ଗୋଟେ ପ୍ରଶ୍ନ ପଚାରିଉଥିଲି ଆପଣ ଯେହେତୁ ପୁରୀରେ ରହୁଛନ୍ତି। ବିଭିନ୍ନ ପ୍ରକାରର ଅ ଅଭିନେତ୍ରୀ ଅଭିନେତ ସେଠିକି ପ୍ରତ୍ୟେକ ଦିନେ ଆସଥିବ ଆପଣ ଦେଖାହଉଥିବେ ମଧ୍ୟ।
ହଁଁ ହଁ ହଁ ଦେଖାଇଛି।
ଆଜ୍ଞା ଆଜ୍ଞା ଆପଣ ଠିକ ଆପଣ ପ୍ରତ୍ୟେକ ଦିନ ଦେଖୁଥିବେ। ଆପଣ ଫଟୋ ଉଟାାଉଥିବେ କି ବିଭିନ୍ନ ପ୍ରକାରର ଅ ଅ ତ ସେଠି ମୁଁ ଗୋଟେ କଥା ପଚାର ଯାଉଥିଲି ଆପଣ ପ୍ରତ୍ୟେକ ଦିନ ମୁଁ ତ ଦେଖୁଛି ଯେହେତୁ ଯାଏ ସେଠିକି ପ୍ରତ୍ୟେକ ମ ମ ସମସ୍ତେ ଗୋଟେ ଗୋଟେ ବ୍ରାହ୍ମଣ ମାନେ ହାତରେ କିଛି ନା କିଛି ଅ ଧରି ଚନ୍ଦନ ମାରିିବ ସମସ୍ତଙ୍କୁ।
ବ୍ରାହ୍ମଣ ଯେହେତୁ ପୁରୀ କି ଆସୁଛନ୍ତି ଭକ୍ତ କଣ ସେଥିପାଇଁ ବ୍ରାହ୍ମଣ ମାନେ ଠାକୁରଙ୍କର ଚନ୍ଦନ ଆଣି ଭକ୍ତ ମାନଙ୍କ ମୁଣ୍ଡରେ ମାରନ୍ତି।
ଆଜ୍ଞା।
ଏମିତି ଭକ୍ତ ମାନେ ସୁରକ୍ଷିତ ରହିବେ ତାଙ୍କର ଯେମିତି ଏତ କିଛି ଅସୁବିଧା ନହେବ ଭଗବାନ ଜଗନ୍ନାଥ ଘଣ୍ଟଘଡେଇ ରଖିବେ।
ବନ୍ଧୁ ବନ୍ଧୁ ଶୁଣନ୍ତୁ ମୁଁ ଯେହେତୁ ଆ କିଛି ଦିନ ମୋ ପରେ ଟ୍ରେନ ଟି ବାତିଲ ହେଇଯାଇଛି କିଛି ଦିନ ପରେ ଟ୍ରେନ ଟି ଚାଲୁ ହବ। ଆଉ ମୁଁ ଆପଣଙ୍କୁ କାଲି ମୋ ପାରିବାରିକ ପରାରିବାରରେ ସମସ୍ତଙ୍କୁ ଟିକେ କଥାବାର୍ତ୍ତା କରି ଆପଣଙ୍କୁ କହୁଛି। ଆଜ୍ଞା ରହୁଚି ବନ୍ଧୁ।
ଧନ୍ୟ
ରୁହନ୍ତୁ ରୁହନ୍ତୁ ଟିକେ ବନ୍ଧୁ ରୁହନ୍ତୁ। ଯନ୍ତ୍ରପାତି ଖରାପ। ବନ୍ଧୁ ବନ୍ଧୁ ଶୁଣନ୍ତୁ ବନ୍ଧୁ ଆପଣ